ଆଉ କଣ କରିଥିଲୁ?
ଆଁ
କଣ କରିଥିଲୁ?
ବସିଥିଲି ଓ ହୁଁ।
ଆଉ ବୁଲି କୋଉଠି ବୁଲିବାକୁ ଯାଇନି।
ନା ନା।
ଆଉ ଚାଲୁନ ଆମେ ଯିବା କଲିକତା ବୁଲିକି ଆସିବା।
ହଁ।
ହଁ ଯିବା ହଁ ଯିବା ବୁଲିକି କିଣାକିଣି କରିକି ଆସିବା।
ହଁ ହଁ ଆଉ ତ ଦେଖିବା ଯିବା ଚାରି ଦିନ ଆଠ ଦିନ ପରେ।
ହଁ ଆଉ ଆଉ କଣ?
ହୁଁ।
ହଁ କହୁନ କୋଉଦିନ ଯିବା ସେ ହଁ
ଆଠ ଦିନ ଯାଉ ଯିବା ଆଉ ହଁ।
କଣ ଆଣିବା କହୁନୁ?
ଆଣିବା ଯିବା ଦେଖିବା ଡ୍ରେସ୍ ଟେସ୍ ଭଲ ମନ୍ଦ ସବୁ କିଛି
ହଁ ଗଲେ ଆଉ ଆଗକୁ ପର୍ବ ଆସୁଛି ଆଣିବା କିଛି ବୁଲି ପାରିଲେ କି
ହଁ।
ଟିକେଟ କରିଦବା ହଁ। କେତେ ରାତିର କରିବା ନା ସକାଳ ର କରିବା?
ହଁ।
ହଁ କରିଦେଲେ ଟ୍ରେନ ରେ ପଡେଇବା। ବସରେ ଆ ଗଲେ ଟିକେ ଏ ହବ, ସେଇ ସକାଳେ ପଳେଇଲେ ଦିଟା ବେଳେ ଯାଇକି ସେଠି ପହଞ୍ଚିଯିବ।
ହଁ,
ହଁ ଆଉ ତୋର ସବୁ ଭଲ ତ?
ହଁ ସବୁ ଭଲ। ଆଉ କଣ କରୁଚୁ?
ନଁ ଏଇ ବସିଥିଲି ଭାବିିଥିଲି ତୋ ପାଖକୁ କଲ କରିବି ଯିବେ ସେ କଲିକତା ପାଇଁ କଲ୍ କରିଥିଲି।
ହଁ,
ହୁଁ। ଆଉ ଚାଲୁନୁ ଗୋଟେ ଫିଷ୍ଟ କରିବା କୋଉ ଦିନ ଦେଖିକି?
ହଁ,
ହଁ ଚିକେନ ବିରିୟାନୀ ନା କଣ
ହଁ, କୁ ଛା ମଛଲି ହେ,
ହ୍ୟାଲୋ
ଇଏ ଗୋଟେ ମଇଦା।
ହଁ। ହଁ, କହୁନୁ?
ହୁଁ।
ହଁ। ବୁଲିକି ଆସିବା ନା କଣ କହୁଥିଲୁ ଭୁଲିଗଲି। ହଁ, ଆଉ ଫିଷ୍ଟ କରିବା ତତେ ତ ତିଆରି କରିବା ଆସେ ବିରିୟାନୀ। ଆଉ କଣ କଣ ଆସ ଯେ ଚାଲୁନୁ କରିବା କୋଉ ଦିନ ଦେଖିକି?
ହଁ ଯିବା କେବେ? ଆରେ ଯାଉନା। ହଁ ଗଲେ ଆସିଲେ ସବୁ।
ହୁଁ ଆଉ କଣ କହୁଛୁ କହ?
ହୁଁ ସବୁ ଭଲ। ଆଉ ସବୁ କଣ ଖବର?
କଣ ମୋର ଭଲ ସବୁ।
ଆଉ କଣ କହ?
ଆଉ କୋଉଦିନ ଗୋଟେ କରିବା।
ଓହୋ ରୋଷେଇ ଫୋଷେଇ ହେଇ ସାରିଲାଣି?
ହଁ ନା ହେଇନି ହବ ସନ୍ଧ୍ୟାବେଳେ। ଏବେ ତ ଚା ଦି ଚାରିଟା ହେଇଛି ସନ୍ଧ୍ୟା ବେଳେ ହବ। ରୋଷେଇ ହୁଁ।
ଆଚ୍ଛା।
ଆଉ ତୁ ଆଜି କଣ
ପାଣି ଟିକେ ଆଣ। ଆଜି ଆ ଅଁ ଉଁ ତର୍କାରୀ ହେଇଛି। ଆଡୁ, ଭଜା ଆ ନା ଆଡୁ ବୋଇତାଡୁ।
ହଁ ହଁ।
ତର୍କାରୀ ତାପରେ ଭଜା।
ଓହୋ।
ହେଇଚି ଆଉ ପୋଟଳ ଭଜା।
ଅଁ ଏଁ ଯେତିକି ପୋଟଳକୁ।
ଚାଳିଶ୍ ଟଙ୍କା କେଜି।
ଓ- ହାଟରୁ ଆଣି ଥିଲେ ବୋଧେ କାଲି ଆଜି ହାଟ ଅଛି। ହଁ କା ବହେ ସେଦିନ ଆଣି ବୁଧୁବ ହଁ। ଆଜି ମାର୍କେଟିଂ କରିବାକୁ ଯାଇ ନ ହାଟକୁ?
ନା ଆଜି ଯାଇନୋଉ। ହଁ ହଁ।
ହୋଉ କ। ଆ ଚାଲୁନୁ ଆମେ ନହେଲେ ଯିବା ଦେଖିବା ଗୁପ୍ ଚୁପ୍, ଫୁପ୍ ଚୁପ୍ ଖାଇକି ଆସିବା। ମା୍କେଟିଙ୍ଗ କରି କି।
ହଁ ଯିବା ଆସିଲେ ଘରକୁ ଆଇ ଯିବା।
ହଁ ଚାଲୁନୁ ଯାଉଛି ଅଧଘଣ୍ଟେ ଭିତରେ ଆମେ ଯିବା।
ହୁଁ। ଆସିଲେ ଯିବା।
ଉଁ ହଁ ଯିବା ଗୁପ୍ ଚୁପ୍ କିଛି ଖାଇକି ଆସିବା।
ଗାଡି ଘୋଡା ଅଜି କିଛି ନାହିଁ ତ। ଫୁଲ ପୁରା। ଆଉ।
ନା ଆଉ କବୁ ଭଲ। ତୋର କହ?
ଆଉ ସବୁ ଠିକ୍ ଠାକ୍ ଅଛି ଚାଲିଛି। କାଲି କାଲି
ହଁ।
ହୁଁ ଆଉ କଁ ତମ ଘରେ କଁ କରୁଛନ୍ତି ତମ
ସମସ୍ତେ ଏଇ ବସିଛନ୍ତି ଆଉ କଣ କରିବେ।
ଉଁ ହୁଁ। ହଁ ସମସ୍ତେ ବସିଛନ୍ତି ଆଉ କାମ ଫାମ ସାରିକି।
ହୁଁ ଏବେ ତ ଚାର୍ଟା ବାଜିଛି ସନ୍ଧ୍ୟାବେଳେ ସବୁ ରୋଷେଇ ଫୋଷେଇ କରିବେ।
ହଁ।
ଆମ ଏଠି ଗୋଟେ ବାହାଘର ଅଛି ମେହେନ୍ଦୀ ଲଗେଇଦେବୁ ଆସିଲେ ଆସିକି।
ହଁ ହଁ।
କି କୋ କି କହ କ କେତେଟା ବେଳେ ତୁ ଫାଙ୍କା ହୋଉଛୁ ମୁଁ ସେତେଟା ବେଳେ କଲ୍ କରିବି ଆସିବୁ ଟିକେ।
ହୁଁ ଦଶ୍ ତାରିଖ୍ ରେ ଦଶ୍ଟା ଏଗାର୍ଟା ବେଳେ ଆଉ।
ହୋଉ ମୁଁ ସେ ମତେ କଇଥିଲା ମୁଁ କଇନି ହଁ ମୋ ସାଙ୍ଗ ଅ ଛି ଜଣେ ସେ କହିଲେ ତାକୁ ଡାକିଦବୁ ଆଉ ଲଗେଇଦବ ଟିକେ ମୁଁ କଇନି ହଁ ହଁ ତା ସହିତ କଥା ହେବି ତାକୁ କହିବି ଲଗେଇଦବ ତମ ସମସ୍ତଙ୍କୁ।
ହଁ! ଆଉ ବାର ଟଙ୍କ
ହଁ କହିବି।
ଓହୋ!
ହଉ।
ଆଜି ସେଠି ଯାଉ ତମେ ଆଉ ଆ ଲ କ ଭ ଉଁ ହୁଁ ଉ ହାବରେ ହେଲି ଓ ସାବରେ ଆଲେ
ଆ ଯେ କେମିତି ଚିକେନ ପକୋଡ଼ା ତିଆରି କରୁଛୁ?
କପଡା ଭଲ ଭଲ ତିଆରି କରୁ କେ ପକୋଡ଼ା ଚିକେନ ପକୋଡ଼ା କର୍ଣ୍ଣଫ୍ଲାୱାର ମଇଦା ତେଲ। ଫାଷ୍ଟ ଚିକେନ ଫାଷ୍ଟେ କର୍ଣ୍ନଫ୍ଲାୱାର ମଇଦା ଅଣ୍ଡା ମି ଦେଇକି ଗୋଳେଇ ଦବୁ ଭଲ କି ତାପରେ ଚିକେନ ପକେଇ ଦବୁ ତାପରେ ଟି ଟିକେ ମସଲା ଇଏ ଦେଇଦବୁ।
ହଁ।
ତାପରେ ଛାଣି ଦବୁ। ଛାଣିଦବୁ ତାପରେ ତିଆରି କରିବୁ।
ହଁ ତାକୁ ଛାଣିକି ତାର ଆଉ କିଛି କରିବାର ନାହିଁ!
ନା ତାପରେ ରେ ଇଏ ଥିବ। ଇଏ ଥିବ ତାପରେ କରିବ। ଏ ଯୋଉ ତେଲ ଗରମ ହେଇଗଲେ ଛାଣାଛୁଣି ସରିଗଲେ। ଆଉ ପିଆଜ, ରସ ସୁଣ ଅଦା ସବୁ ଭିଜେଇକି ରଖିଥିବ ତେଲରେ କରିଦେଲା ପ ପରେ ତାପରେ ପକେଇବ ଆଉ!
ହଁ ମୁ ବି ତିଆରି କରିଥିଲି ଟିକେ ଆଜି ଭଲ ହେଲାନି ସେଇଥିପାଇଁ ତୋତେ ପଚାରିଲି। ଥିଲି ତୁ କେମିତି ତିଆରି କରିଛୁ।
ହଁ।
ହଁ ଟିକେ ତା ମାନେ ମାନେ ଛାଣିଦେଲି କିନ୍ତୁ ଟିକେ ଛଣା ଟା ଟିକେ ଟାଣ ଜ ଅଳ୍ପ ହେଇଗଲା। ତ ସେଥିପାଇଁ ରେସିପି ଟା ଟିକେ ଭଲ ହେଇନି।
ହହଁ।
ହଁ ଏଇ ସେଥିପାଇଁ ମୁଁ ପଚାରୁଥିଲି ତୁ କେମିତି କରୁଛୁ? ଆଉ ଚିକେନ୍‌ ବିରିୟାନୀ ଟା କେମିତି କରୁଛୁ କହୁନୁ ମୁଁ କାଲି ଟିକେ ତିଆରି କରିବି ବନ୍ଧୁ ଆସିବେ।
ଚିକେନ୍‌ ବିରିୟାନୀ ଏଟା ଚିକେନ୍ ଯେତେ କରିପାର କିଲେ ଦେଢ଼ କେଜି ଦିଇ କେଜି
ମାନେ ସେ ଆସିବେ ଚଉଦ ପନ୍ଦର ଜଣ ଲୋକ।
ସେମିଥି ହେଲେ ଦଶ କେଜି ଚିକେନ୍‌ ଆଠ କେଜି ଚାଉଳ। ଚିକେନ୍‌ ର ଚାଉଳ, ଫାଉଳ ଭିଜେଇକି ରଖନ୍ତି ତାପରେ ମସଲା, ଫସଲା କରିକି। ସବୁ ରଖି ଦିଅନ୍ତି। ରଖି ଦେଲା ପରେ।
ତାପରେ କଣ କରନ୍ତି।
ଆ ହେ ଥର। ଗୁଡ଼େଇକି ରଖିଦେବେ ତାପରେ ଚାଉଳ ପସେଇକି ସେ ଚିକେନ୍‌ ର ମସଲା ଗୁଡେଇକି ରହିଥିବ। ସେଥରେ ପକେଇଦବା ତାପରେ ଦମ୍‌ରେ ବସେଇଦବା ଆଉ।
ହୁଁ ତାପରେ ସେ ନିଜେ।
ହଁ।
ଉଁ ହୁଁ ହୁଁ।
ହୁଁ।
ସେଇ ଇଏ ନହେଲେ ତତେ କାଲି ଟିକେ କଲ୍ କରିବି କହିଦବୁ। କେମିତି ତିଆରି କରନ୍ତି ମୁଁ କରିପାରିନି କରିପାରିବି।
ଅ ହ ଅ ହ। ଆଉ। ହୁଁ ସବୁ ଭଲ ଆଉ କଣ ।
ହଁ ସବୁ। ଠିକ୍ ଅଛି ତୋର ସବୁ ଠିକ୍ ଥିଲା।
ହଁ ହଁ।
ହଁ ମୋର ବି ସବୁ ଠିକ୍ ଅଛି।
ଉଁ ହୁଁ। ଆଉ କଣ କହୁଚୁ କହ।